ଜୟ ଜଗନ୍ନାଥ ରାଧେ ରାଧେ।
ଜୟ ଶ୍ରୀ ଜଗନ୍ନାଥ। ଜୟ ଶ୍ରୀ ରାଧେ ରାଧେ। ଆଉ କୋଉଠୁ କହୁଥିଲେ ଭାଇ?
ଏଇ କଟକ ସାଲେପୁରରୁ।
ଆଛା, ଆଚ୍ଛା, ଆଛା। ଆଉ କଣ କରନ୍ତି ଆପଣ? କଣ କରନ୍ତି?
ମୁ ଜଣେ ସଫ୍ଟୱାର ଞଜିନିୟର। ସଫ୍ଟୱାର ଇଞ୍ଜିନିୟର ଥିଲି। ଏବେ ବି ଅଛି। ପରିସ୍ଥିତି ଲୋଗ ଟ ଦ ଖଣ୍ଡଣି ପପ ଅଛି
ଆଚ୍ଛା ଆଚ୍ଛା। ଆପଣ ମୁଁ ଯେତେବେଳେ କଲ୍ କର କଲି ଆ- ଆପଣ ପ୍ରଥମରେ କଣ କହିଲେ? ରାଧେ ରାଧେ, ତାହେଲେ ବା ଆପଣ ଗୋଟେ ରାଧା ଙ୍କର ଭକ୍ତ ଗୋଟେ। ଜାଣିଛନ୍ତି ସେମିତି ଜଣା ପଡୁଛି ରାଧା ରାଧା, କୀର୍ତ୍ତନ
ଠାକୁର ଅଛନ୍ତି ପିଲା ବେଳକୁ, ପିଲା ବେଳକୁ ଟିକେ ଜଡିତ ତାଙ୍କ ସହ ଆଉ।
ଆଚ୍ଛା, ଆଚ୍ଛା, ଆଚ୍ଛା। ଆଚ୍ଛା ସେ ରାଜଧାରାଣୀଙ୍କ କୃପାରୁ ଭଲରେ ଅଛନ୍ତି ବୋଧେ ନାଇଁ? ହୁଁ। ଆଛା ଆଛା। ରାଧାରାଣୀଙ୍କର ଯୋଉ ଜନ୍ମସ୍ଥାନ ଅଛି, ଆମର ବାଙ୍କେ ବିହାରୀ ଯୋଉ ରହୁଛନ୍ତି ମାନେ ବୃନ୍ଦାବନ, ବୃନ୍ଦାବନ। ଆ ବୃନ୍ଦାବନ ଯାଇଛନ୍ତି କେବେ? ବୃନ୍ଦାବନ ଯା-ଯାଇଛନ୍ତି କେବେ? ଗତ ବଷ ଯଥିଲଥିଲେ? ହାଲୋ।
ହଁ ଗତ ବର୍ଷ ଗାଁକୁ ଆସିଥିଲି। ହଁ ହଁ। ହୁଁ ହୁଁ ଯାଇଥିଲି। ଆର ବର୍ଷ ଯାଇଥିଲି ଭାଇ।
ଆଜ୍ଞା, ଆଜ୍ଞା, ଆଜ୍ଞା।
ମୋ ପାଖରେ ଫଟୋ ବି ବୋହୁତ୍ ଅଛି। ମୋ ପାଖରେ ଫଟୋ ବି ବୋହୁତ୍ ସାରା ଫଟୋ ଅଛି। ଯାଇଥିଲୁ ମଥୁରା। ହଁ ହଁ। ବ ସେ ଜୁଲାଇ ସତେଇଶି ବେଳେ ହେଇଥିଲି। ଛବିଶ ଚାଳିଶ ଭାଲିଆ। ହଁ ମଥୁ ଯାଇଥିଲୁ ତାପରେ ସେଠି ହଁ ବର୍ଷା ତ ହଁ ବର୍ଷା ହଁଷ ସ ନା ଲାଡଲିଜୁ ମହାରାଜ ଲାଡଲିଜୁ ମହାରାଜ
ଆଛା, ଆଚ୍ଛା, ଆଚ୍ଛା, ଆଚ୍ଛା। ଆ ପ୍ରେମାନନ୍ଦ ସାର୍ ଙ୍କ ଦର୍ଶନ, ପ୍ରେମାନନ୍ଦ ମହାରାଜ ଙ୍କ ଦର୍ଶନ କରି ଆସିଛନ୍ତି ନି ପ୍ରେମାନନ୍ଦ
ତୁ ଯାଇପାରିଲୁନୁ, ଯାଇପାରିଲୁନୁ ଯାହା ବାହାରୁ ଦର୍ଶନ କଲୁ। ତାଙ୍କ ନା ବାହାରୁ ଦର୍ଶନ କଲୁ। ତାଙ୍କ ଟିକେ ଟିକେଟ୍ ମିଳିଲାନି। ତିନି ଦିନ ଖଣ୍ଡେ ଲାଇନ୍ ରେ ଛିଡା ହେଇଚୁ ରାତି ଗୋଟାଏରୁ ଟିକେଟ ପାଇଁ। ଏକାଧିକ ବାସ୍ତା ଲୋକ ପାଇଁ। କିନ୍ତୁ ଟିକେଟ୍ ମିଳିଲାନି ଆଉ।
ପ୍ରେମାନନ୍ଦ ମହା ଟିକେଟ୍ ମିଳିଲାନି? ଆଛା ଆଉ ମାନେ ବୃନ୍ଦାବନ ରେ କଣ କଣ ଜାଗା ବୁଲି ଛନ୍ତି? ଗିରି ଗୋବର୍ଦ୍ଧନ
ବୃନ୍ଦାବନ, ରାଧା ବଲ୍ଲଭ ରାଧାରମଣ। ତା ପରେ ସେ ଲାଡିଲୁଚୋ ମହାରାଜ, ଗଙ୍ଗା ଆରତୀ ସବୁ ଦେଖିଲୁ। ତାପରେ ମଥୁରା ଗିରି ଗୋବର୍ଦ୍ଧନ ପାହାଡ, ପ୍ରେମ ମ- ହଁ ପ୍ରେମ ମନ୍ଦିର, ସବୁ ହଁ ହଁ।
ଆଛା ଆଛା ଆଚ୍ଛା। ତ ପୁରା ଯାଇ ବୁଲି ଆସିଛନ୍ତି ନାଇଁ? ସେଇଠୁ ଆଉ
ଆଉ ଦଶ ଦିନର ଟ୍ରିପ୍ ହେଲା। ଚାଲି ଚାଲିକି ଖବର କାହିଁନା ସେ କହିଲେ ଯେ, ଯାଇଥିଲେ ସେ କହିଲେ ଯେ ଚାଲି ଚାଲି ଗଲେ ମଜା। ହୁଁ ହୁଁ। ନା ନା ଟୁରିଷ୍ଟ ନୁହଁ। ନା ନା ଟୁରିଷ୍ଟ ନୁହଁ। ଟୁରିଷ୍ଟ ନୁହଁ। ଆମେ ତିନି ହଁ ହଁ। ତିନି ଚାରି ଜଣ ମିଶିକି ଯାଇଥିଲୁ ଆମେ। ଟୁରିଷ୍ଟ ବସରେ ଯାଇନୁ।
ଟୁରିଷ୍ଟ ବସ୍ ରେ ଗଲେ ପ୍ରବ୍ଲେମ କଣ ହବ ନା। ତମେ ଆଶ ଜୀବ ହଁ ଆଜ୍ଞା। କିନ୍ତୁ ଏଇଥିରେ କଣ? ନା ଆପଣ ଆରାମ ସେ ଯିବେ ତମ ଟାଇମ୍ ଟିକେ ଲାଗିବ ତଥାପି ଆପଣ ଆରାମସେ ବୁଲିପାରିବେ। ପର୍ସନାଲ ଯଦି ଯାଉଛନ୍ତି ସାଙ୍ଗ ସାଥି ଚାରି ଜଣ ଚାରି ପାଞ୍ଚ ଜଣ ତା
ତା ବାସ୍ ତାପରେ ଗୋଟେ ମଠରେ ସେଠି ଚିହ୍ନା
ଆଜ୍ଞା।
ସେଠି ତାଙ୍କର ନିୟମଥାଏ ସକାଳୁ ଯେତେବେଳେ ସକାଳ ଆଳତି ହବ ସେ ସମୟରେ ହ୍ୟାଲୋ। ହ୍ୟାଲୋ ହୁଁ ମୁ କହିଲି ଯେତେବଳେ ସ ସକାଳ ସକାଳ ଆରତି ଯେତେବେଳେ ହବ ରହିବ ସନ୍ଧ୍ୟା ଆରତି ଯେତେବେଳେ ହେବ ରହିବ ଆମେ ଯୋଉ ମ ଠ ରେ ରହିଥିଲୁ ତାର ନିୟମ ଥାଏ ସେତ ସେଠି ଚିହ୍ନା ଥିଲା ଜଣେ ତ ସେ ରଖେଇ ଦେଇଥିଲେ ସେଇ ମଠରେ ଆଉ। ନଅ ଦିନି ରହିଥିଲୁ ଫେରିଲା ବେଳକୁ ଯେତିକି ସାମର୍ଥ୍ୟ ପାଞ୍ଚ ଛଅ ହଜାର ଦେଇଥିଲୁ ତାଙ୍କୁ ଆଉ।
ପାଞ୍ଚ ଜଣ ପାଞ୍ଚ ହଜାର ଦେଇଥିଲେ ନା ଜଣ ପିଛା ପାଞ୍ଚ
ନା ନା ମୁଁ ଏକା ମୁଁ ଏକା ଦେଇଥିଲି ପାଞ୍ଚ ହଜାର ସେମାନେ କେହି ଦେଇନଥିଲେ କିଛି।
ଆଚ୍ଛା ଆଚ୍ଛା ଆଛା ନଅ ଦିନ ରହି ଥିଲେ। ପ୍ରସାଦ ଫସାଦ
ନା ମୋର ଇଚ୍ଛା ଥିଲା ନା ଯିବା ହଁ ହଁ ହଁ ସମସ୍ତେ ତ ସେ ସିଏ କଣ ଦେଇଥିବେ ମୁଁ ଜାଣିନି କିନ୍ତୁ ମୋର ଏଇ
ହେଲା ନାଇଁ ପ୍ରସାଦ ପ୍ରସାଦ ମନ୍ଦିରରେ ଖାଉଥିଲେ ପ୍ରସିଦ୍ଦ ମାନେ ମନ୍ଦିର ପ୍ରସାଦ ପାଉଥିଲେ ପ୍ଲସ ମନ୍ଦିର ରରେ ରହୁଥିଲେ ଯା ହଉ ତାଙ୍କର କୃପା ଅଛି ଦଶ ଦିନ ରହିଛନ୍ତି ନା ନାଇଁ। ଆଉ ସେଇଠୁ ଆଉ କୁଆଡେ ଯାଇଛନ୍ତି ବାହାରକୁ।
ଆଉ କୋଉଠି କି ମୁଁ କେବେ ବି ଯାଇନି ପିଲା ବେଳୁ ରାଧାଙ୍କ ସହିତ ଜଡିତ।
ଆଜ୍ଞା ଆଜ୍ଞା ଆଜ୍ଞା। ଆଚ୍ଛା ହଉ ଆଚ୍ଛା ସେଟି ଆମର ଯୋଉ ଥିଲେ ଆମର ମୁକୁନ୍ଦାନନ୍ଦଜୀ ମହାରାଜ ମୁକୁନ୍ଦାନନ୍ଦମ୍ ମୋର କୃପାଳଜୀ ମହାରାଜଙ୍କର ରାଧେରାଧେ ସଂସ୍ଥା ଜାଣିଥିବେ କୃପାଳଜୀ।
ଆଚ୍ଛା।
କୃପାଳଜୀ କୃପାଳଜୀ ମହାରାଜ ତାଙ୍କର ଯୋଉ ମାନେ ପ୍ରବଚ ସନ ପ୍ରସନ ହୁଅନ୍ତି ସ ରାଧାଙ୍କ ରାଣୀ ରାଧାଙ୍କ ବିଷୟରେ ସେ ମାନେ ଜଗତଗୁରୁ କୃପାଳଜୀ ମହାରାଜ। ଜଗତଗୁରୁ କୃପାଳଜୀ ମହାରାଜ କୃପାଳଜୀ ମହାରାଜ ହଁ। ତାଙ୍କର ବି ଶିସ୍ୟମାନେ ସେ ତ ଆଉ ନାହାନ୍ତି ବର୍ତ୍ତମାନ ଏବଂ ତାଙ୍କର ଶିସ୍ୟମାନେ ଯୋଉ ଆଜିକାଲି ବହୁତ ମାନେ ପ୍ରଚାର କରୁଛନ୍ତି ରାଧାରାଣୀଙ୍କ ବିଷୟରେ ସେ ଗିରିଗୋବ ଧନ ବିଷୟରେ ବା ରାଧାରାଣୀଙ୍କ ବିଷୟରେ।
ହୁଁ ହୁଁ ହୁଁ ହୁଁ।
ତାଙ୍କର ବି ଗୋଟେ ସତ୍ସଙ୍ଗ ମଣ୍ଡଳୀ ଅଛି ଶ୍ୟାମାସ୍ୟାମ ଧାମ ସତ୍ସଙ୍ଗ ଶ୍ୟାମାସ୍ୟା ଆଜ୍ଞା ମୁଁ ବି ସେଇ ସଂସ୍ଥାରେ ଥିଲି କେତେଦିନ ମାନେ ବହୁତ ଦିନ ଜଡିତ ଆମର ବ୍ରାଞ୍ଚରେ ବୁଝପା ଆଉ ମୁଁ ବି ପ୍ରାୟ ଯାଇଛି ବୃନ୍ଦାବନ ଯାଇଛି ଆ ରାଧା ଙ୍କ ଦର୍ଶନ କରିଛି।
ଆମର ମେନ୍ ମୋଟ ଥିଲା ଟିକେ ଏକାନ୍ତିକ ବାର୍ତ୍ତାଳାୟ ଉପରେ ବସିବୁ ବୋଲି ପ୍ରେମାନନ୍ଦଙ୍କ ମହାରାଜଙ୍କର। ମେନ୍ ମୋଟ ଥିଲା ସେଇୟା ସେଥିପାଇଁ ହଁ। ଯୋଉଟା ମିଳିଲାନି କିନ୍ତୁ ତାହା ବଦଳରେ ଆମେ ଯୋଉ ଯୋଉ ପ୍ରେମ ମନ୍ଦିର ହଉ ରାଧା
ଆଚ୍ଛା ବହୁତ କି ବ ବହୁତ କିଛି ଶିଖି ପାରିଲ ସେଇଠି ନାଇଁକିି।
ଆଜ୍ଞା ହଁ ହଁ।
ଜୋତା ଟା ତ ସେ ସବୁ ମନ୍ଦିର ଚାରି ପାଞ୍ଚଟା ଯୋଉ ମନ୍ଦିର ଅଛି ପ୍ରେମମନ୍ଦିର ହଉ ବର୍ସାନା ହଉ ଏସବୁ ମନ୍ଦିର ଆମେ ବୁଲି ଯାଇଛୁ। କିନ୍ତୁ ଏଇ ଯୋଉ ମହାରାଜ ମାନଙ୍କର ଗଙ୍ଗା ଆରତୀ ଟା ଦେଖିଦେଇଛୁ। ତା ଭିଡ଼ିଓ ବି ମୋ ପାଖରେ ଅଛି।
ଆଚ୍ଛା ଆଚ୍ଛା ଆଚ୍ଛା।
ତୁ ବି ଦେଖିଛୁ। ଗିରି ଗୋବର୍ଦ୍ଧନ ପାହାଡ଼ ଯୋଉଟା ଆର୍ଟ ହେଇକି କରାହେଇଛି ତାକୁ ପଥର ଫତର
ଆଜ୍ଞା।
ସେଟା ବି ଦେଖିଛୁ ପିଲା ବେଳୁ ଟିକେ ରାଗୁ କାହିଁକିନା ଆମ ଘରେ ନିଜର ଠାକୁର ଅଛନ୍ତି।
ଆଜ୍ଞା ଆଚ୍ଛା ଆପଣ ତା ସହିତ ଯୋଉ ନୂଆରେ ରାମ ମନ୍ଦିର ହେଇଛି ଅଯୋଧ୍ୟା ସେଇଟା କୁ ଯାଇଚନ୍ତି କି? ନାଁ ଅଯୋଧ୍ୟା ଯାଇନାହାନ୍ତି। ଯାଇନାହାନ୍ତି ଆଚ୍ଛା ଆଚ୍ଛା ଆଚ୍ଛା।
ଅଯୋଧ୍ୟା ତ ଏବେ କଣ କେସ୍ ହେଲାଣି କଣ ଦୁଇଶହ କୋଟି ହୁଁ ରାମ କୃପା ବି ଅଛି ସେମିତିରେ ଉଁ ପିଲାବେଳୁ ବି ମୋ ମାମୁଁ ଆମର ଏପଟେ ଗୋଟା ଅଛି। ସେ ଅସୁରେଶ୍ୱର ରଘୁନାଥଜୀଉ ମନ୍ଦିର ବହୁତ୍ ବଡ଼ ଦାଣ୍ଡ ଯାତ୍ରା ଏପଟୁ ହୁଏ ବାଣ ଫୁଟେ। ଯଦି ଶୁଣିଥିବେ ଶୁଣିଥିବେ କେନ୍ଦ୍ରାପଡ଼ା ପିଲାଙ୍କଠୁ ଯଦି ଶୁଣିଥିବେ ଶୁଣିଥିବେ। ପିଲାବେଳୁ ବି ଗୋଟାଏ ଜିନିଷ ଆମକୁ ବି ମିଳିଛି କାହିଁକି ନା ଆମ ଅଜା ଯିଏ ସେ ରଘୁନାଥଜୀଉ ମନ୍ଦି ବାର ଦିନ୍ ତାପରେ ହୁଏ ଶୁଅନ୍ତି ସବୁ ହୁଅନ୍ତି ବାର ଦିନ୍ ନାଟ୍ୟ ହୁଏ। ମାନେ ରାମଙ୍କ ରାମଚରିତ୍ର ବିଷୟରେ ଯେମିତି ରାମ ହେଲେ ହଁ ରାମ ବନବାସ ପର୍ଯ୍ୟନ୍ତ ରାବଣ ମରଣ ଯାଙ୍କେ ରାଜା ବିଷୟ
ଆ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା। ହଁ ହଁ ହଁ ରାମ ନାଟକ ଯୋଉଥିରେ ଆମର ଯେମିତି ଯେମିତି ଯେମିତି ସେପଟେ ଆମର ନାଇଁ ଧନୁଯାତ୍ରା ଯେମିତି ଅଛି ସେ ଟାଇପ୍ ର ନା କଣ?
ନାଇଁ ନାଇଁ ନାଇଁ ରାମଲୀଳା ଶୁଣ ଶୁଣ ଶୁଣ ଶୁଣ ନାଇଁ ରାମ ଲୀଳା ଯୋଉଟା ରାମ ଲୀଳା ରେ ସେଥିରେ କଣ ରାମ ଯିଏ କଥାବାର୍ତ୍ତା କରିପାରିବେ ସୀତା ଯିଏ ପା ରେ କଥାବାର୍ତ୍ତା କରିପାରିବୁ ଗୋଟେ ଯାତ୍ରା ଭଳିଆ କିନ୍ତୁ ଏଥିରେ ଯୋଉଟା ରାମ ହେରିକା କେହି କଥାବାର୍ତ୍ତା କରିବେନି ତାଙ୍କର ୱାନ୍ସ୍ ସେ ବେଶ ପୋଷାକ ନେଇ ସାରିଲା ପରେ ସେ କୌଣସି ଜିନିଷ ଖାଇ ଖାଇ ପାରିବେନି କି ପିଇ ପାରିବେନି ହେଲା କି ତାଙ୍କ ବଦଳରେ ଆଉ ଜଣେ ସେମାନେ କଣ କରନ୍ତିନା ତାଙ୍କର ସବୁ ଅଛି ଆଉ ଗୋଟେ ବହି ଅଛି ସେଇ ହିସାବରେ ସେ ତାଙ୍କର ମନ୍ତ୍ର ପ ବୁଝିହେଲାକି ସିଏ ତାଙ୍କ ରୋଲ୍ ଧରି କଥାବାର୍ତ୍ତା କରନ୍ତି ଇଏ ଖାଲି ହଁ ବାସ୍। ଅଭିନୟ ବି ନୁହଁ ଖାଲି ଛିଡ଼ା ହେବେ ଅଭିନୟ ବି ନୁହଁ।
ଆଚ୍ଛା ଆଚ୍ଛା ଆଚ୍ଛା।
ତ ସେଠି ଯୋଉ ରାମଚରିତ୍ ମାନସ ସେ ଅଜା ଥିଲେ ସାରଳା ଦାସ୍। ମାନେ ସିଏ କାଳିଦାସ ଥିଲେ ନା ସାରଳାଦାସ ଥିଲେ କାଳି କାଳିଦାସ ଥିଲେ। ତ ସେଠି ରାମଚରିତ ମାନସ ପ୍ରତି ବାରଦିନି ରୁ ହୁଏ ନବମୀ। ବାରଦିନ୍ ଯାକ ଯାଆନ୍ତି ପଢ଼ିବା ପାଇଁ।
ନଅ ଦିନ୍ ନଅ ଦିନ୍ ନା ନବା ନ। ଯାଉଛି ଯେ ମାନ ରାମଚରିତ ମାନସ ନଅ ଦିନି। ଆଚ୍ଛା ହେଲା ତାଙ୍କର ସେ କଳସ ରା ଅଧିବେଶ ସୁ ଯଜ୍ଞ ଫଜ୍ଞ ଏମିତି ସବୁ କରିବେ କିନ୍ତୁ ନଅ ଦିନିଟା ହଉଛି ତାଙ୍କର କରାଗଲା ନଅ ଦିନି ହଉଛି ତାଙ୍କର ପାରାୟଣର ବିଧି ଟା ହଁ ନଅ ଦିନି।
ସେଇ ଗୋଟାରେ ମୁଁ ବି ମୋ ଅଜାଙ୍କ ସହିତ ଯାଇ ବସି ସାରିଛି କିନ୍ତୁ ମୁଁ ଅଜା ଚାଲିଗଲେ ଏବେ ଆଉ ଜଣେ ଅଜା କରୁଛନ୍ତି ଭବିଷ୍ୟତକୁ ସେଟା ମୋ ଭାଗ୍ୟରେ ବି ଆସିବ ସେ ସୌଭାଗ୍ୟ ବି ମୋ ପାଖରେ ଅଛି।
ଆଚ୍ଛା ଆଚ୍ଛା ରାମଚରିତ ମାନସ ହଉଛି ପଢୁଛନ୍ତି ଆପଣ ନାଇଁ? ରାମଚରିତ ମାନସ ତ ଆଚ୍ଛା ଆଚ୍ଛା ଆଚ୍ଛା। ନାଇଁ ପଢ଼ନ୍ତୁ ସେଇ ଜିନିଷ ଟା ବହୁତ୍ ଭଲ ଅଛି ଆପଣ ଆପଣ ଆପ ଆପଣ ଗୋଟେ ଯେ, ହଁ ଆପଣ ଆପଣ ଗୋଟେ ଜିନିଷ ମନେରଖିବେ। ତେ ଆପଣ ଯଦି ଅଜା ଥିଲେ ସେ ଜାଣିଥିବେ, ଆପଣ ଯେତେ ବଡ ମଣିଷ ଜୀବନରେ କେତେ ପ୍ରୋବ୍ଲେମ ଆସୁଚି ଆସୁ। ଆପଣ ସେ ରାମଚରିତ ମାନସ ସୁନ୍ଦରକାଣ୍ଡ ଗୋଟେ ପାଠ ଅଛି ବୁଝିପାରିଲେ ନା। ସୁନ୍ଦରକାଣ୍ଡ ପଚାରିଲେ ବି କହିବେ ଏ ସୁନ୍ଦରକାଣ୍ଡ।
ଯୋଉ ରାଶି।
ଆଛା ହଁ ସେ ସୁନ୍ଦରକାନ୍ତ ଯଦି ପାଠ ପଢ଼ିବେ ନା ଆପଣ ବହୁତ। ବହୁତ, ବହୁତ, ବହୁତ, ବହୁତ ଆପଣଙ୍କର ଭଲ ମାନେ ମାନେ ନେଗେଟିଭ ଏନର୍ଜି କଟିଯିବ। ପଜିଟିଭଲି ଆପଣଙ୍କ ପାଇଁ ବହୁତ କିଛି କାମ ଦେବ ଏଇଟା ମନେ ରଖିଥିବେ। ଯେତେ ଯାହା ହଉଛି ହଉ ଆପଣ ଜଦି ସୁନ୍ଦରକାଣ୍ଡ। ହଁ ଏ ସୁନ୍ଦର କାଣ୍ଡ ହଉଛି ରାମଚରିତ ମାନସର ପଞ୍ଚମ ସୋପାନ।
ଆରେ ହଁ ମୁଁ ପଢିଛି ତାକୁ ତାର ବି ପର୍ସନାଲ ବହି ବି ମିଳୁଛି ତାର ବି ବହି ଗୋଟେ ମିଳୁଛି ସୁନ୍ଦରାକାଣ୍ଡ ର। ଗୋଟା ବହି ମିଳୁଛି ତାକୁ ମୁଁ ପଢେ ରାଶି ତେଲ ଦେଇକି। ପ୍ରତି ମଙ୍ଗଳବାର ଦିନ ଚାରିଟା ରାତିରୁ ଉଠିକି ମୁଁ ପଢେ। ନାଇଁ ନାଇଁ ଏବେ ଆଉ କରୁନି ମୁଁ କରୁଥିଲି ସେତେବେଳେ ସତର ଅଠର ବର୍ଷ ମତେ ହେଇଥିଲା।
ସେଇ ସେଇଥିରେ ଷାଠିଏଟା ଦୋହା ଅଛି କିନ୍ତୁ ସେ ଦୋହାର ପ୍ର ତେକ ଜିନିଷ ହଉଛି ଗୋଟେ ବଡ ମହତ୍ତ୍ଵପୂର୍ଣ୍ଣ। ବୁଝିପାରିଲ ନା ତ ଷାଠିଏଟା ଦୋହା ବୁଝିଲ ନା ହଁ ହଁ ହଁ। ଆ ତା ପ୍ରତ୍ୟେକ ଜିନିଷ ତାର ଗୋଟେ ମହତ୍ବ ରହିଚି ଆଉ ସେଇଟାକୁ ଯଦି ଆମେ। ମାନେ ପଢିବା ଆମ ଦୈନନ୍ଦିନ ଜୀବନ କାର୍ଯ୍ୟରେ ଲଗେଇବା ସୁନ୍ଦରକାଣ୍ଡ ର ପରି ଜିନିଷ ଆଉ କୋଉଠି ପାଇବେନି ଆପଣ ସେତିକି ମନେ ରଖିଥିବେ ଆଉ ଯେ ତୁମ ଯାହା ବି ହବ ଆପଣ ଯଦି। ତ ତା ଭିତରେ ଗୋଟେ ଅଛି ଚଉପାଇତୀ ଅଛି ସୁନ୍ଦରତାକୁ ଯୋ ସୁନ୍ଦର କରଇ। ଯେ ସୁନ୍ଦର ଟାକୁ ଆହୁରି ଅତ୍ୟନ୍ତ ସୁନ୍ଦର କରିଦେବେ ସେ ହଉଛି ସୁନ୍ଦରତା ବୁଝିପାରିଲେ।
ଆଚ୍ଛା।
ସେଇଠୁ ମାନେ ହନୁମାନ ଯୀ ଙ୍କର ଇଏଠୁ ଆରମ୍ଭ କରିକିରି ମାନେ ଅବରନାଥ।
ଅଛି ଗୋଟା ଅଛି କୌବନ ଶୁକା ଯୋଉ କଠିନ ଯୋଗ ମାଇ ଯୋଉ ନେଇ ହୋଇ ତାକୁ ତୁମ କହୀ।
ବାରେ ବାସ୍।
କହୁଛ କି?
କବନସକା ଜୋ କଠିନ ଯୋଗ ମା କବନସୋ କୋଉଟା ଜିନିଷ ଆପଣଙ୍କର ଆ ସେଇ ଜିନିଷଟା କି ମତେ କହୁଚି ତାପରେ ତା ତା ଭିତରେ ବି ଆଉରି ଗୋଟେ ଅଛି। ଏ ଦୀନ ଦୟାଲ ବିରୁଦ୍ଧ ସମ୍ଭାରି ହରଉନାଥ ମମ ସଂଙ୍କଟ ଭାରେ ଯେ ସେ କାଲି। କହିଛନ୍ତି ବୁଝିପାରିଲେ ହନୁମାନ ଜୀ କୁ କି ଏଇ କଥାଟା ରାମଚନ୍ଦ୍ର ଙ୍କୁ କହିଦେବେ ଯିଏ କି। ମୁଁ ଏଠି ବହୁତ ଦିନ ଦାୟାଲ ବୁଦ୍ଧି‌ ସି ସୀତା ଜୀ ଖାଲି ରାମକୁ ଗୋଟିଏ ନା ଦେଇେ ଥିଲେ ସେ ଦିନଲଦୟା। ଦୀନ ଦୟାଲ ବିିରୁଦ୍ଧ ସମ୍ଭାରେ ହରଉ ନା ତମନ ସଂଙ୍କଟ ଭାରେ ସୁନ୍ଦର। ତା ପରେ ଏଇଟା ଗୋଟେ ଚପାଇ ବୁଝିଲେ ହେଲା। ଶେଷରେ ବି ତାର ଗୋଟେ ଦହା ଅଛି ସକଲ ସୁମଙ୍ଗଲ ଦାୟକ। ଆଜ୍ଞା ଆଜ୍ଞା ହଉ ଠିକ ଅଛି, ଠିକ ଅଛି।